ହ୍ୟାଲୋ।
ହଁ ଭାଇ କେମିତି ଅଛ? ହ୍ୟାଲୋ। ହଁ ଭାଇ କେମିତି ଅଛ?
ମୁଁ ଭଲ ଅଛି। ଏ ରୁ ହ୍ୟାଲୋ।
କଣ ଭାଇ ଲ
କେତେବେଳେ କୁଆଡେ କୁଆଡେ ଅଛ ଶୁଣ। ଇଆଡେ ଶୁଣ
ଶୁଣୁନପୁଣି ଅବେ କାଟୁଚି ରହ। ହ୍ୟାଲୋ ହ୍ୟାଲୋ ଭାଇ ଭଲ ଅଛ?
ହଁ ମୁଁ ଭଲ ଅଛି।
ଆ ତମେ ମୁଁ ବର୍ତ୍ତମାନ ଅଫିସ ଆ
ଆଛା ଲଞ୍ଚ ହେଇ ସାରିଲାଣି?
ହ୍ୟାଲୋ।
ମଧ୍ୟାନ ଭୋଜନ କରିକି ଆସିଲେଣି?
ମଧ୍ୟାହ୍ନ ଛ ଏଇଟା ଗୋଟେ କଣ ଟପିକ୍ କୁହ? ଭାଇ ତ ମୁଁ ସେଇଥିପାଇ କଣ ବୁଝୁଚି ତୁ ଖାଲି କହିବୁ କଲ କର କଲ କର ଏଇଟା କୋଉଟା ହବ ଏରା ମୁଁ ତ